ଏ ଝିଅ
ହାଲୋ।
ହଁ କହ କଁ ଚୁ? କଁ କରୁଛୁ?
ବୁଲୁଛୁ ତୋ କଥା ଟା ଭଲସେ ଶୁଭୁନି, ଗୋଟେ ଭଲ ଜାଗା କୁ ଯା। ଆଉ କଣ କ ଘରେ ସବୁ କଣ କରୁଛନ୍ତି? ଦାଣ୍ଡରେ ବୁଲୁଛୁ ଆଉ ଘରେ ସବୁ କଣ କରୁଛନ୍ତି?
ବାପା ବାପା ପଢଉଛନ୍ତି ପୁଅକୁ ର ଆଉ ପରି ପଢୁଛି। ଆଉ ବୋଉ ସେଇ
ଓହୋ, ଆଉ ମଉସା? ମାଉସୀ ସବୁ ଦିହ ଭଲ ଅଛି ନା?
କହିଲି ମାଉସା, ମାଉସୀ, ଝିଅ ସ ପୁଅ ସବୁ ଦିହ ଭଲ ଅଛି ନା? ତ କଥା ଟା ଶୁଭୁନି। ଝିଅ ମୋତେ କଥା ଟା ଟିକିଏ ଶୁଭୁନି। ଆଇର୍ ଓ କିଛି ଶବ୍ଦ ଶୁଭୁଛି ଗୋଟେ ଭଲସେ ଜାଗାକୁ ଯା, ବହୁତ ଶବ୍ଦ ଶୁଭୁଛି।
ଏ ଶବ୍ଦ ଶୁଭୁଛି? ଗୋଟେ ଭଲ ଜାଗାକୁ ଯା କଥା ହୋ ଭଲ-ଭଲସେ। ଗଲୁ
ଶୁଭିଲା ଆଉ ଶୁଭୁଚି କିଛି ହଁ ଆଉ ଶୁଭୁଇ
ନାଇଁ ଶୁଭୁନି ଆଉ ନାଇଁ ଶୁଭୁନି କ ଏଥର କଣ କରୁଛୁ? ଆଉ ତମ ଆଡ଼େ ସବୁ ଅଁ ବର୍ଷା ଫର୍ଷା କାଲି ହେଇଥିଲା ନା? ତାହେଲେ ବର୍ଷା ବର୍ଷା ହେଇଛି।
କାଲି ତୁ ଗଲା ବେଳେ ଉଁ ଆଁ ଟେରେ ହେଇନି ମାନେ ମଝିଆଁ ମଝି ବର୍ଷା ଟା ହେଇଛି ଆଉ ସାଡ଼ୁକୁ
ଆଛା ଆଉ ତମ ବାରିରେ ପମ ଫସ ଫସଲ ଫସଲ କରିଛ। ଏବର୍ଷ ହେଇଛି ନା ଫସଲ ତମ ବାରିରେ? ଙ୍କ ଙ୍କ ହେଇଚି ସବୁ?
କାକୁ ଆଉ ହ ଆଉ ଜୁଡୁଙ୍ଗା।
ତମକୁ ତ କଥା ଶୁଭୁନି ଭଲସେ। ହଁ ଆଉ ତମର କିଣୁନଥିବ ପରିବା ଆଉ। ଆଉ ତମ ଆଉ ତମର କଣ ଫୁଲ, ଫୁଲ ଗଛ ଲଗେଇଛ ନା ନାଇଁ। ଫୁଲ ଫୁଲ ଗଛ କିଛି ଲଗେଇଛ ନା ନାଇଁ? ତୋ କଥା ଝିଅ ତୋ କଥାଟା ଭଲସେ ସୁଭୁନି ଗୋଟେ ଭଲ୍ ଭଲ ଯେଗାକୁ ଯା, କଥା ହବୁ ତୋ କଥାଟା କିଛି ଶୁଭୁନାହିଁ। ଯା ଗୋଟେ ଭଲ ଯେଗା କୁ। ହଁ ଶୁବିଲା, ଆଉ ତମର ହଁ ଶୁଭୁଚି। ହଁ ଫୁଲ ଗଛ ଆଉ ଗଛ କିଛି ଲଗଉଛନ୍ତି ନା ନାଇଁ। ଲଗଉଛ ନା ତୋ କଥାଟା ସୁବୁନି। ଝିଅ।
ଶୁଭିଲା
ହଁ ଶୁଭିଲା ଆଉ କଣ ଗଛ ଲଗଉଛ ନା ସବୁ।
ହଁ ଆମର ଫୁଲ ଗଛ ଲଗା ହେଇଚି।
ହଁ ଆଚ୍ଛା ଆଉ ତମ କ ମାନେ ତମ ମହାବିଦ୍ୟାଳୟ ଯୋଉ ଯାଉଚ ସେଠି କିଛି ଗଛ ଫୁଛ ଲଗଉଛ ନା ନାଇଁ ରାସ୍ତା କରେ କରେ।
ହଁ
ଗଛ ଲଗେଇବା ଭଲ କାମ। ହୁଁ ଗଛ ଗଛ ଲଗେଇବା ଦ୍ଵାରା ଆମକୁ କଣ କଣ ସୁବ୍ ସବୁ ମିଳୁଛି କଣ ଆମର ଉପକାର ନା ଶୁଣୁ ଆମର କଣ କଣ ଉପକାର ହଉଛି ଆମର କଣ କଣ ମିଳୁଛି ସବୁ କହିଲୁ ଟିକେ ଦେଖି। କଣ ସବୁ ଯା
ଆମର ଅଛ ଲଗାଇଲେ ଆମକୁ
ତୋ କଥା ତ ଶୁଣୁନି ଭଲସେ। କଣ ହଉଛି ସୁବୁନିଲୋ
ଏବେ ଶୁବିଲା। ହୁଁ ବାୟୁ ମିଳୁଛି ଅମ୍ଳଜାନ ଅମ୍ଳଜାନ ଦଉଛନ୍ତି ଅଙ୍ଗରକାମ୍ଳ ଛାଡୁଛନ୍ତି। ଆଉ। ଉଁ ଗଛରୁ କାଠ ମିଳୁଛି ଜାଳିବା ପାଇଁ। ଫୁଲ ମିଳୁଛି ଫଳ ମିଳୁଛି। ତା ଭିତରେ କିଛି ଔଷଧ ଜିନିଷ ପତ୍ରରେ ବି ହେଇ ପାରୁଚି।
ଆଉ ସବୁ କଣ ସୁବିଧା ସୁଜ ହଁ ଆଉ
ଆଉ।
ଆ ଜାଳିବା କାଠ। ଉଁ ପବନ ବି। ଏମିତି ଲାଗୁଛି ଆଉ ଛାଇ ବି ଖରାରୁ ଛାଇ ବି ମିଳୁଛି।
ହଁ। ହଁ ଏମିତି ବିଭିନ୍ନ ପ୍ରକାର ମିଳୁଛି କି ଗଛ ବି ଆମ ପାଇଁ
ଉପକାରିତା।
ହଁ। ଆଉ ଆଉ କଣ ଆଉ ହଁ ଗଛ ତ ପୁରା ବହୁତ ଦରକାର ଆମର ବିନା ଆସରେ ଆମେ କଣ ବଞ୍ଚି ପାରିବା? ବିନା ଅମ୍ଳଜାନରେ ଗଛ ନଥିଲେ ଅମ୍ଳଜାନ ଆସିବ କୁଆଡୁ? ହୁଁ ଏ ଏମିତି ଦେଖେ ଏବେ ସବୁ କଣ ସବୁ ଗଛ ମାନେ ହାଣି ଦଉଛନ୍ତି କାଟି ଦଉଛନ୍ତି କଣ ପାଇଁ? କାରଣ ଦେଖେ ଦେଖ ଏବେ ଜନସଂଖ୍ୟା ବୃଦ୍ଧି ହଉଛି। ହେଲା ମାନେ ସମସ୍ତେ ସେ ନା ହ୍ରାସ ହଉନି ମାନେ ଯେତିକି ବି ହ୍ରାସ ହେବା ତା ସେତିକି ହ୍ରାସ ହଉନି। ଜନସଂଖ୍ୟା ବୃଦ୍ଧି ହେଇ ହେ ହେଇ ହେଇ ଚାଲିଛି ଯାହା ଦ୍ଵାରା ଜାଗା ସଟ ପଡିବ ନା ନାହିଁ? ଶୁଭୁଛି ନା?
ସେଥିପାଇଁ ଗଛକୁ ହଁ।
ଶୁଣୁନୁ ଶୁଣୁ ସେଥିପାଇଁ ମାନେ ଜାଗା ସ ପଡିବ ଲୋକମାନେ ପୁଣି ରହିବା ପାଇଁ ତାଙ୍କ ପାଇଁ ପୁଣି ଦେ ଦରକାର ନା ନାଇଁ ସେ କଣ କରିବେ ଯୋଉ ମାନେ ଜଙ୍ଗଲ ଜଙ୍ଗଲ ସଫା କରିଦଉଛନ୍ତି ଜଙ୍ଗଲ ଜଙ୍ଗଲ କାଟିଉଛନ୍ତି ମାନେ ଗଛ ଗଜ କାଟି ଦେଇକି ବିଲ ବାଡି ତାଙ୍କର ସବୁ ଘରବର କରିଦେଉଛନ୍ତି ଆ ସ ଏମିତିରେ ବି ସିଏ ଯଦ ଗଛ ପଛ ନ କାଟିବେ କି ମାନେ ତାଙ୍କ ବିଲ ବାଡି ଯଦି ସଫା ନ କରିକି ସିଏ ଘର ନ କରିବେ ସେ ରହିବେ କେଉଁଠି ସିଏ ବି ଗୋଟେ ପ୍ରକାର ମାନେ ଦେଖିବାକୁ ଗଲେ। ତାଙ୍କ ପାଇଁ ବି ସିଏ ବି ସୁବିଧା ସୁଯୋଗ ଖୋଜିବ ନା ନାଇଁ ସି ରହିବେ ପୁଣି କୋଉଠି ସେଥିପାଇଁ ସିଏ ଗଛ ପଛ କାଟି ଦଉଛନ୍ତି। ବିଲା ବାଡ଼ି ସଫା କରିଦଉଛନ୍ତି ବାରି ଫାରିରେ ମାନେ ଘର ଫର କରିକି ରହୁଛନ୍ତି ଆଉ ସିଏ ତାଙ୍କ ପାଇଁ ସୁଯୋଗ ଖୋଜିଲା ବେଳକୁ ଆଡକୁ ଦେଖ ପିଲାବେଳକୁ ଗଛ ପଛ ସବୁ ନଷ୍ଟ କରୁଛନ୍ତି ଗଛ ଲଗଉନାହାନ୍ତି ଯାହା ଦ୍ଵାରା ଜାଗା। କମ୍ ପଡ଼ୁଛି ଜଙ୍ଗଲ ଫଙ୍ଗଲ ମାନେ ସବୁ କଣ ମାନେ ନଷ୍ଟ କରିଦଉଛନ୍ତି? ଅ ଅମ୍ଳଜାନ ସ ମାନେ ଅମ୍ଳଜାନ କମ ପଡିଯାଉଛି। ଯାହା ଦ୍ଵାରା ଆମକୁ ମାନେ ନିଃଶ୍ୱାସ ପ୍ରଶ୍ୱାସ ରେ ଆମକୁ ମାନେ କଷ୍ଟ ହବ। ଆଉ ଆମକୁ ଏଟା ମାନେ ଯୋଉ ଏଇ ଯୋଉ କଷ୍ଟ ଇଏ ହଉଛି। ସେଟା ସେମିତି ଦେଖିବାକୁ ଗଲେ ଲୋକ ତ ବୃଦ୍ଧି ଚାଲୁଛନ୍ତି ନା ଲୋକ ତ ହ୍ରାସ ହେବେନି କାରଣ ମାନେ ଲୋକ କଣ ପାଇଁ ପାଖରେ ଆଶା ହେବେନି ନା ଲୋକ ବୃଦ୍ଧି ଯେ ତେ ହେଇ ତାଙ୍କ ମାନେ ମସ୍ତିଷ୍କରେ ମାନେ ସେତେ ବୁଦ୍ଧି ଆସୁଛି ନା ନାଇଁ କା ହଁ ସେମିତି କେହି ଜଣ ଅଛନ୍ତି ମାନେ ଅଧିକ ମାନେ ବୁଦ୍ଧି ନ ଥିବ କିନ୍ତୁ ଏବେ ସବୁ ଯେଉଁ ବିଜ୍ଞାନ ସବୁ ଉ ଆସିଲାଣି ସେ ବିଜ୍ଞାନ ଦ୍ଵାରା ସେ ସବୁ ମାନେ କେତେ ସବୁ ବିଜ୍ଞାନୀ ମାନେ ବାହାରିଲେଣି ତା ଦ୍ଵାରା କେତେ ଔଷଧ ପତ୍ର ମାନେ ସବୁ କଲେଣି ମାନେ ମରୁଥିବା ଲୋକଙ୍କୁ ବି ସେ ଚାହିଁଲେ ଏମାନେ କେତେ ପ୍ରତି ଦିନ ପାଇଁ ବଞ୍ଚେଇ ଦେଇ ପାରିବେ ସବୁ ଯଉ ବିଜ୍ଞାନୀ ମାନେ ରହିଛନ୍ତି। ସେ ବିଜ୍ଞାନୀ ମାନେ ସବୁ ଯୋଉ ବଞ୍ଚେଇ ଦଉଛନ୍ତି ତା ଦ୍ଵାରା କଣ ହଉଛି ଲୋକ ମାନେ ମରୁନାହାନ୍ତି ସେଇ ଯୋଉ ଔଷଧପତ୍ର ଦ୍ୱାରା ବି କିଛି ବଞ୍ଚି ଯାଉଛନ୍ତି ନା ନାହିଁ। ସେଥିପାଇଁ ଆମର ଉ ମାନେ କଣ ଜନସଂଖ୍ୟା ବୃଦ୍ଧି ହେଇ ହେଇ ଯାଉଛି ଲୋମ ଜନସଂଖ୍ୟା ଆମର ହଉଛି ଏତେ ଯେତିକି ହ୍ରାସ ହବା କଥା ତାଠୁ କମ ହ୍ରାସ ହେଇ ଜନସଂଖ୍ୟା ବୃଦ୍ଧି ହେଇ ହେଇ ଚାଲିଛି। ମାନେ ବେସି ସେଠୁ ଅତି ବେଶୀ ମାନେ ବୃଦ୍ଧି ହେଇ ହେଇ ଚାଲିଛି ଜନସଂଖ୍ୟା। ବଡ ପଇଲା ବଡ କଇଲା ସେଥିପାଇଁ ଉ ଗଛର ଗଛର ଆବଶ୍ୟକ ଆମକୁ ମାନେ ବହୁତ ତୁ ମାନେ ଆ ଦରକାର ଆମର ହୁଁ ଆଉ କଣ ସବୁ ଜାଣିଛୁ ଟିକେ କହନି ହଁ ଗଛ ଗଛ ଟା ନିହାତି ଲଗେଇବା ଦରକାର ଛୋଟଠୁ ଆରମ୍ କରିକି ବଡ ଯାଏଁ ଉ ଯାହାହେଲେ ବି ଗୋଟେ ଗଛ ତ ଲଗାଅ ଜଣେ ଗୋଟେ ଗଛ ଲଗେଇଲେ ଆ ସିଗି ମାନେ ଅ ଦୁନିଆରେ କେତେ ଲୋକ ହେଲେଣି ଏ କେତେଟା ଗଛ ଲାଗିପାରିବ ଆ ସେଥିପାଇଁ ଗଛ ଟା ନିହାତି ଆବଶ୍ୟକ ଆଉ ଗ ମାନେ ଗଛ ଯୋଉ ବର୍ଷା ସବୁ ଖୋଜୁଛନ୍ତି ଯୋଉ ଚାଷୀ ମାନେ ବର୍ଷା କଣ ଖୋଜୁଛନ୍ତି ଏ ବର୍ଷା କପାଇ ହଉନି ଗଛ ସିନା ଲଗାଇଲେ ବର୍ଷାଟା ହବ ଉ ଯୋଉ ଅପରିଷ୍କାର ଇଏ ସବୁ ଯାଉଛି ଆ ଆମକୁ ଯେଉଁ ରୋଗ ବୋଗ ହେଉଛି ଆଉ କଣ ପାଇଁ ହଉଛି ଏଇ ସବୁ ଅପରିଷ୍କାର ଯୋଉ ପରିବେଶରେ ଯୋଉ ପ୍ରଦୂଷଣ କରୁଛନ୍ତି। ଏଥିପାଇଁ ହଉଛି ନା ନାଇଁ ସବୁ ରୋଗ ତ ସେଥିପାଇଁ ଗଛ ଟା ଲଗେଇବା କି ନିହାତି ଦରକାରେ।
ସବୁ କାରଖାନା ଗୁରା ଖୋଲା ହେଇଛି ନା ସେଥିପାଇଁ ସବୁ ସବୁ ମାନେ କଣ
ଏମିତିରେ ବି କାରଖାନା ଯଦି ନ ଖୋଲିବେ ଲୋକମାନେ କାମ ଉ ପାଇବେ କୋଉଠୁ? ଉଁ ଲୋକମାନେ କାମ ନ କଲେ ତାଙ୍କ ପରିବାର ପୁଣି ପୁଷିବେ କେମିତି। ସିଏ କାମ କରିକି ସିନା ତାଙ୍କ ପରିବାର ପୁ ଯଦି ସିଏ କାମ ଆ ଆଜିକାଲି ତ କେତେ କାରଖାନା ଖୋଲା ହେଲାଣି ହେଲେ ବି ଏ ଲୋକ ଜନସଂଖ୍ୟା ତ ବୃଦ୍ଧି ହେଇ ହେଇ ଚାଲିଛି। ତାଙ୍କ ପାଇଁ କାମ ବି ସର୍ଟେଜ ପଡିଯାଉଛି ମାନେ ପୁରା କମ ପଡିଯାଉଛି କାମ। ସେ କାମ ବି ଜଣେ ଜଣେ କର ଅଛନ୍ତି ଏମିତି ପାଉନାହାନ୍ତି। କି କାମ ଜାଗା, ଜାଗା ନାହିଁ କାରଖାନା ଖୋଲିବେ କୋଉଠି? ଏତେ ମାନେ ଏତେ ଇଏରେ ବୃଦ୍ଧି ଚାଲିଲାଣି ଜନସଂଖ୍ୟା ମାନେ ଲୋକ କାମ ବି ଲା ମାନେ ପାଉନାହାନ୍ତି ଶେଷକୁ।
ସେଥିପାଇଁ ମାନେ କାରଖାନା ରୁ ଯୋଉ ଧୂ
ହଁ ଯୋଉ ଧୂଆଁ ସବୁ ଯୋଉ ଅପରିଷ ସ୍କାର ହଉଛି ସେଥିପାଇଁ ଲୋକମାନଙ୍କୁ କଣ ଏ ରୋଗ ବୈରାଗ ସବୁ ଯୋଉ ହଉଛି ପୀଡିତ ହଉଛନ୍ତି।
ସବୁ ଡାକ୍ତରଖାନା କୁ ଯାଉଛନ୍ତି।
ହୁଁ।
ଆଉ ପରିବେଶକୁୁ ବି ସଫା ରଖିବା ନିହାତି ଦ ଅବଶ୍ୟକ।
ଆବଶ୍ୟକ।
ଆ ପରିବେଶ ଦି ସି ପରିବେଶ ଯଦି ସଫା ନ ରଖିବା ଆମକୁ ତ ନିହାତି ରୋଗ ମାଡି ବସିବ, ତେଣି କରିକି ଆମ ଚାରିପାଖ ଆରେ ଯୋଉ ବି ମାନେ ଯେତିକି ସବୁ ଅଳିଆ ଆବର୍ଜନା ତାକୁ ସଫା କରିବା ନିହାତି ଦରକାର।
ଆଉ ରାଜନୀତିବିଜ୍ଞାନ ବିଷୟରେ କିଛି କୁ।
ରାଜା ଆଉ ତତେ କହିଥିଲି ଗଣତନ୍ତ୍ର କାହାକୁ କୁହାଯାଏ? ଦେଖିବା ମୁଁ ତତେ ଫାଷ୍ଟୁ ପଚାରୁଛି ଦେଖିଆ। କଅନି ଗଣତନ୍ତ୍ର କାହାକୁ କୁହାଯାଏ?
ମାନେ ଲୋକମାନଙ୍କୁ ନେଇକି ଗଣ କୁହାଯାଏ, ଆଉ ତନ୍ତ୍ର ମାନେ ଶାସନ। ହଁ ମାନେ ଙ୍କ ମାନେ ଯୋଉ ଶାସନ ଯୋଉ ସବୁ ଶାସନ ସ ଉ ସବୁ କାମକୁ ଆୟତ କରି ଯୋଉ ମାନେ ଯାହା କରୁଛନ୍ତି। ଏଟାକୁ ଶାସନ କହାଯାଏ।
ଇଯୁ
ହଁ କହିବୁ ଉଁ ଗ ଗଣତନ୍ତ୍ର କହିଲେ ଲୋ କଙ୍କ ଶାସନକୁ ବୁଝାଇଥାଏ।
ଆଉ ଦେହିଆ କଁ ଆଉ କଁ ସବୁ ଜାଣିଚୁ କହିଲୁ ଗଣତନ୍ତ୍ର କୋଉଠି ଆସିଚି? ଗଣତନ୍ତ୍ର କୋଉଠୁ ଆସିଚି? ଗଣତନ୍ତ୍ର।
ଯୋଉ ଡେମୁକାଶି ଉଁ ଡେମ ହେଟା ଜାଣିନି।
କହି ଦୋଉଚି ଆଗେ ମନ୍ ଶୁଣୁ ମୁଁ ତତେ ଆଜେ ମୁଁ ଆଉ କ ମୁଁ ଯା କଇବି ତୁ ପୁଣି କହିବୁ ଆଁ। ମୁଁ ତତେ ପଚାରିବି ମୁଁ ହଁ ମୁଁ ପ୍ର ଶ୍ନ କରିବି ତୁ ଉତ୍ତର ପୁଣି କହିବୁ ଆଉ। ମତେ ଟ ପ ମାନେ ବୁଝେଇ ଦୋଉଚି ତୁ ଆଗେ ମନ ରଖ ଦେଖେ ଗଣତ ତ୍ର କହିଲେ ସାଧାରଣତ ଅର୍ଥରେ